ହ୍ୟାଲୋ।
ହ୍ୟାଲୋ।
ହଁ ମାଉସୀ କଣ କରୁଛ?
ମୁଁ ପୁଅ କୁ ପଢଉଥିଲି ତୁ କଣ କରୁଛୁ?
କୁହନା ଆଜି ପୁରା ମୁଁ ଏଇ ଶୋଇଛି ବା ଆସି କି ବସ୍ ଆଜି ପୁରା ଏତେ ଭିଡ଼ ଥିଲା ଯେ ପୁରା ଥକି ଯାଇଛି ଆସିକି ସେଥିପାଇଁ ସୋଇପଡ଼ିଛି ତମେ ଖାଇଥିଲ ପହଞ୍ଚିଲି ଏଇ ପନ୍ଦର କୋଡିଏ ମିନିଟ୍ ହବ ଆଉ ଆଉ କଣ କଣ ଖାଇ ନା ଖାଇନି କିଛି କିଛି ଖାଇ ଖାଇନି ଆସିକି ଟିକେ ମାନେ ଶୋଇଛି ଟିକେ ଟିକେ ଭଲ ଲାଗେ ଯାଇ ଆଉ ତମର ଯୋଉ କଣ ଆଜି ରାତିରେ କଣ ରୋଷେଇ କରୁଛ? ମମି ଆଜି କରିଛି ଆମର ହେଲା ରୁଟି ଆଉ ସନ୍ତୁଳା ହଁ।
ଓହୋ! ମଉସା ଖାଇବେ ରୁଟି କ୍ଷୀର ଗୁନୁ ଖାଇବ ପରଟା ଆଳୁ ଭଜା। ଆଉ ମୁଁ ବି ସେଇ ରୁଟି କ୍ଷୀର ଆଉ। ଏ ଯଉ ଗରମ ହଉଚି ପ୍ରବଳ ଆଉ କିଏ ଆଉ
ରୋଷେଇ ଘରେ ଫସେଇ ରୋଷେଇ କରି ହବନି ଟୋଟାଲି।
ନାଇଁ କରିବାକୁତ ଇଚ୍ଛା ହଉନି ଆଉ ଦିନ ବେଳେ ଯାହା କରିବା କଥା କରିଥିଲା ରାତିରେ ଆଉ ଇଚ୍ଛା ହଉନି। ରୁଟି କ୍ଷୀର ଖାଇଦବା ବେଷ୍ଟ।
ଆଉ ରଜରେ ଏଥର କଣ ସବୁ ଆଇଟମ ରୋଷେଇ ହବ ତମର?
ରଜରେ ଏଥର କଁ କରିବା ଫାଷ୍ଟ ରଜରେ ବୋଉ କହୁଥିଲା ଦହିବରା କରିଦବା ପାଇଁ।
ହୁଁ।
ଦହିବରା କରିଦବା ପୋଡ ପିଠା ତ ହେଇପାରିବନି। ଆଉ କଣ କରିବା ଏମିତି ପ୍ରେସର କୁକର ରେ ପିଠା କରିବା ଆଉ। ପ୍ରେସର କୁକରରେ ତ?
ଓ କୁକର ପିଠା ଦିବିଡା ମତେ ଟିକେ କହ କେମିତି କରୁଚ?
ପ୍ରେସର କୁକରରେ ପିଠାଟା ଏକା ବିରି ଯେତିକି ହଁ ବି ଚାଉଳ ଯେତିକି ନବ ତାର ଅଧା ନବ ବିରି ବିରିଟା ବିରି ଚାଉଳ ଭିଜେଇ ଦେଇକି ତାପରେ କଣ କରୁ ବିରି ଟାକୁ ଟିକେ ଫେଣେଇ ଦବା ହାତରେ। ତାକୁ ପନ୍ଦର କୋଡିଏ ମିନିଟ୍ ବିରିଟା ଫେଣେଇ ଦେଲା ପରେ ହେଟା ଭଲସେ ଫୁଲିଯିବ ଫୁଲିଗଲା ପରେ ତାକୁ ତାପରେ ରଖିଦବ କିଛି ସମୟ।
ବିରିଟାକୁ ଯୁ ମାନେ ଗ୍ରାଇଣ୍ଡର ରେ ବାଣ୍ଟିବା ବାଟି ପାରିବା ନା ସେ ଯୁ ଯୁ ବଢି ଟା ଯାଇ ସେଥିରେ ବଟା ହବ?
ନାଇଁ ଗ୍ରାଇଣ୍ଡରରେ ବି ବାଟି ପାରିବା।
ଆଚ୍ଛା ଆଚ୍ଛା ଗ୍ରାଇଣ୍ଡରରେ ବାଟି ଦେଇକି ତାପରେ ତାକୁ ଫେଣେଇଦବା।
ଫେଣେଇଦବ ହଁ ହାତରେ ଫେଣେଇଦବ ପନ୍ଦର ମିନିଟ ଫେଣେଇଦବ ଫେଣେଇ ଦେଇକି ତାପରେ ତା କୁ ଗୋଳେଇକି ବିରି ଚାଉଳ ଗୋଳେଇକି ତାକୁ ରଖିଦବ।
ହୁଁ ହୁଁ।
ରଖିଦବ ଦୁଇ ଘଣ୍ଟା କି ତିନି ଘଣ୍ଟା ରଖିଦବ, ରଖି ସାଇଲା ପରେ ତାପରେ ପୁର କରିଦବ ତଡିଆ କରିକି ନଡିଆ ଆଉ ଗୁଡ ଦେଇକି। ପୁର କରିଦବ ଆଉ ଗୋଟେ ବୁନ୍ଦି ଲଡୁ ଆସେ ଗୋଟେ ତାକୁ ବୁନ୍ଦି ଲଡୁ ହଁ ବୁନ୍ଦି ଲଡୁ ପକାଏ ଛେନା ତା ଦେହରେ ପକେଇକି ଗୋଳେଇକି ପ୍ରେସର ଉଁ ପରେ କରାହେବ ଆଉ ଏ ରିଫାଇନ୍ ତେଲ ଦେଇ ଦେଇକି ହୁଁ
କେତେ ସମୟ ତାକୁ ରଖିବା?
ପିଠଉରେ ସବୁ ଗୋଳେଇ ଗାଳେଇ ଦେବ ଗୋଳେଇ ଗାଳି ଦେଇକି ପ୍ରେସର କୁକରରେ ତେଲ ଦେଇଦବ ତେଲ ଦେଇକି ତା ପରେ ପୁରା ମାନେ ହିଟ୍ ହେଇଗଲେ ସେଇଟା ଧୂଆଁ ବାହାରିଲେ
ହଁ ହଁ।
ପୁରା ଗରମ ହେଇଗଲେ ଧୂଆଁ ବାହାରିଲେ ତାପରେ ସେଟାକୁ ଚ କମେଇ ଦେଇକି ପିଠଉ ପକେଇବ। ପିଠଉ ପକେଇ ସିମ୍ କରିଦବ ହଁ ଆଁସ କମେଇ ଦବ। କମେଇ ଦେଇକି ତାପରେ ଘୋଡେଇ ଦବ ପନ୍ଦର ମିନିଟ ଭଳିଆ ର ଖିଦବା ତାପରେ ଏପଟଟା ଓଲଟେଇଦବ ଆଉ।
ଆଚ୍ଛା ଆଚ୍ଛା ତାକୁ ଓଲଟେଇବ ହଁ ବଢିଆ ବହୁତ ଟେଷ୍ଟ ଲାଗୁଥିଲା ମ ସେଇ ପେଇଁ କହିଲି ତାକୁ ଯଉ ଓଲଟେଇବ ମାନେ କେମିତି ମାନେ ଧ ତାକୁ ବାହାର କରି ଓଲ ଟେଇବୁ ନା ସେମି ପ୍ରେସର କୁକର ଭିତରେ ଓଲଟେଇବୁ?
ତରେ ହିଁ ଓଲଟେଇ ହେବ।
ଭିତରେ ତାକୁ ଦିଟା ଚାମଚ ଫାମଚ ଧରିକି।
ହଁ ହଁ ସାଙ୍ଗେ ସାଙ୍ଗେ ବାକି ହବନି ବହୁତ ଗରମ ଥିବ ପିଠା ଟା ଭାଙ୍ଗିଯିବ। ତାକୁ କିଛି ସମୟ ରଖିଦେଲା ପରେ କିଛି ସମୟ ମାନେ ପାଞ୍ଚ ମିନିଟ କି ଦଶ ମିନିଟ ରଖିଦେଲେ ଟି ଟିକେ ଥଣ୍ଡା ହେଇଯିବ ତାପରେ ତାକୁ ଏପଟଟାକୁ ଓଲଟେଇ ଦେଇକି ପୁଣି ଆଉ ଥରେ ସିମ କରିକି ବସେଇଦବା ଆଉ ଦଶ ମିନିଟ ସିଏ ବଢିଆ ସେ ପୁରା ଲାଲ ଲାଲ ହେଇକି ହେଇଯିବ।
ନା ସେ ଯୋଉ ଯାଇଥିଲି ଯୋଉ ଖାଇଥିଲି ବଢିଆ ମାନେ ଏତେ ଟେଷ୍। ଲାଗୁଥିଲା ମୁଁ ଖାଏନି ନହଲେ ସେ ପିଠା ସବୁ ମତେ କିନ୍ତୁ ଭାରି ଟେଷ୍ଟି ଲାଗୁଥିଲା।
ମୁଁ ଏଥର ଭାବିଛି ଆଉ ଥରେ ତୁ ଯେବେ ବିି ଆସିବୁ ସେଇ ପିଠା ଦିଟା ଏଥର କରିକି ଦେବି।
ହଁ ହଁ ଗୋ ବଢିଆ ହବ ମମି ପାଇଁ ବି ଗୋଟେ ନେଇ ଆସିବି।
ହଁ ଦିଟା ପିଠା ଏକାଥରେ କରିକି ଦେବି ଯେ ତୋ ରହେ ଅଫିସ ରେ ନବ ଖାଇବ ଆଉ ଘରକୁ ନେଇ ଗଲେ ମମି ବି ଭଲ ପାଉଛି ଖାଇବ।
ମମିର ତ ପୁର ପୁରା ଫେବରରେଟ୍ ହେଇଯାଇଛି ସେ ପିଠା ସେ ଖାଲି ଚାଲୁଥିବ ବୁଲୁଥିବ ଖାଇଦଉଥିବ।
ହଁ ସେ ହଁ ସେଇ ପିଠା ଟା ଏ ରଜକୁ କଲେ ବଢିଲା ପୋଡ ପିଠା କୁ କାଟିଦବ।
ପୋଡ ପିଠା ଏତେ ଭଲ ଲାଗେନି ମୋ ହଁ ପୋଡ ପିଠା ଭଲ ଲାଗେ କିନ୍ତୁ ମାନେ ଏଇ ଯୋଉ ସବୁ କଣ କହିଲ ଅଦା ମଦା ଯୋଉ ପକେଇ ଦେଇଥାନ୍ତି ମୋତେ ଅଧିକ ତାକୁ ଇଏ ଲାଗେ ଅଧିକ ଯାତ୍ରା ଲାଗେ। ସେଇଆକୁ ସେଇ ପିଠା କରିଦବ ଠିକ।
ହଁ ସେ ଅଦା ତେଜପତ୍ର ଏଗୁଡା ପକେଇଦେଲେ
ମୋ ଜମା ଭଲ ନା ମତେ କାଦୁଆ କାଦୁଆ ଲାଗେ। ତମେ ମାଉସୀ କ୍ଷୀର ପୋଡ଼ ପିଠା ଜାଣିଛ ନା ଯୋଉ କ୍ଷୀର ପୋଡ଼ ପିଠା କରନ୍ତି?
ନା ନା କ୍ଷୀର ପୋଡ଼ାପିଠା ନାଇଁ ସେମିତି ଜାଣିନି ହେଲେ କଲେ କରିଦେବି।
ହଁ ମୋବାଇଲ ରୁ ରେସିପି ଦେଖିକି
ହଁ ହଁ ମୋବାଇଲ ଦେଖିକି ରେସିପି କରିଦେଲେ ହେଇଯିବ। ହେଲେ ଗ୍ୟାସ ରେ ସେଟା କଡେଇ ରେ ହବନି ଭଲ।
ଓହୋ ନା ନା ମୁଁ ଦେଖୁଥିଲି ଗୋଟେ ଯୋଉ ଭିଡିଓ ଦେଖୁଥିଲି ସେଥିରେ ସିଏ କଢେଇ ରେ କରିଥିଲା ବଢିଆ ଏତେ ସପ୍ତ ସପ୍ତ ଦେଖାଉଥିଲା ଯେ ମତେ ଭାର ଇଚ୍ଛା ଗୋଟେ୍ ଷୀର ପୋଡ଼ ପିଠା ଟ୍ରାଏ କରିବା ପାଇଁ। ମୁଁ କେବେ ଖାଇନି ତମେ ଖାଇଛ କେବେ?
ନାଇଁ ନାଇଁ କେବେ ଖାଇନି।
ଏଇ ଯୋଉ ସବୁ ପଡେ ମେଳା ଫେଳାରେ ପଡେ ନୁହେଁ ନା।
ହଁ ହଁ ମେଳାରେ ପଡେ ସବୁ।
ସେଇ ପୋଡ ପିଠା ଟା ବଢିଆ ଲାଗେ ମାନେ ଦେଖାଯାଏ ପୁରା ଟେମ୍ ଟିଂ ଯେମିତି ମାନେ ଇଛା ହବ ଖାଇଦବା ପାଇଁ ହଁ ସେ ଯୁ ଏମିତି ହାତରେ ଏମିତି ଏମିତି ଦବ ଦବଉଥିବେ? ଟିିଗୀ ସେ ପୂରା ଟେ ତିଙ୍ଗୀ ଭାରି ଦେଖାଯାଏ ଆଉ ଯୋଉ ଆଉ ଅଲଗା ଆଉ ଯୋଉ ଦି ଦି ଟା ରଜ ରହିଲା ସେଥିରେ କଣ କରିବ?
ସେମିତି କିଛି ଭାବିନି ଫାର୍ଷ୍ଟ ରଜ ଦିନ ସକାଳେ ଦହିବରା କରିଦେଲେ ଖାଇଦେବେ। ଆଉ ତାପରେ ଏଇ କରିବା ପ୍ରେସର କୁକର ପିଠା କରିବା ହେଇ ମଝି ଦିନ ଟା। ମଝି ରଜରେ ତାପରେ କୁଅ ଦେଖିବା ଆଉ କଣ ସେମିତି କିଛି ଭାବିନି।
ଏଇ ଯୋଉ ମାଉସି ଆମ ଏଠି ଯୋଉ ଭୂମି ଭୂି ହଁ ହଁ। ନା ସେଇ ଯୋଉ ଆମର ଏଠି ଯୋଉ ଭୂମି ଦହନ ଯୋଉ ହୁଏନି ନା? ମାନେ ବସୁମତୀ ସ୍ନାନ ଲାଷ୍ ଯଦି ନାମ ପିଠି ହୁଏ ତମ ସେପଟେ କେବେ ହୁଏ ସେଟା?
ସେଇଦିନ ହିଁ ହୁଏ ସେଇଦିନ ହୁଏ ଯେ କଣ କେମତି? କରନ୍ତି ଶିଳ ଶିଳପୁଆ।
ହଁ ଶିଳପୁଆକୁ ପୂଜା କରନ୍ତି ହଁ।
ହଁ ସକାଳୁ ଉଠିକି ଗାଧେଇକି ଅ ବାହାରେ ଯୋଉ ଗୋବର ରେ ଲି ହଳଦୀ ପାଣି ରେ ଗାଧେଇ ଦିଅନ୍ତି ଶିଳ ଶିଳ ପୁଆ ଚନ୍ଦନ ସିନ୍ଦୁର। ହଁ ଲଗେଇକି ପୂଜା କରନ୍ତି।
ସେଇ କଥା ମୁଁ କହିବ ସେଇଟା ଯୋଉ ଯୋଉ ତମର ସେଟା କେମିତି ସେମିତି ହୁଏ ନା ନା କିଛି ଅଲଗା?
ହଁ ହଁ ସେମିତି ହୁଏ ଆଉ ତୁ ରଜ ପାଇଁ ଡ୍ରେସ୍ କିଣି ସାରିଲୁଣୁ
ହଁ ସମ୍ବଲପୁରୀ କୁର୍ତ୍ତୀ ଦିଟା ଆଣିଥିଲି ସେଇ ସମ୍ବଲପୁରୀ କୁର୍ତ୍ ଦି ଦିଟା ଅଛି ଭାବୁଛି ସେଇଆକୁ ପିନ୍ଧ ଦେବି ଖାଲି ଟିକେ ଟିକେ ଢିଲା ହଉଛି ଆଉ ଟିକେ ଟିକେ ଫିଟିଂ କରିବି। ଆଉ ସେଆକୁ ପିନ୍ଧଦେବି। ଆଉ ହେଲା ଗୋଟେ କୁର୍ତ୍ତିୀଟେ ବି ଅଛି ସେଇ ତିନିଟା କୁର୍ତ୍ତିୀ ଅଛି କୁର୍ ଏତେ ଆଉ ଖରା ଗରମ ଯାହା ହଉଚି କିଛି ଚୂଡ଼ଦାର ମୁଡ଼ଦାର ଇଚ୍ଛା ହଉନି ପିନ୍ଧିବା ପାଇଁ। ଖାଲି ଟିକେ ପିନ୍ଧିବା ପାଇଁ ବାପା ପା ଦାଣ୍ଡ ଆଗରେ ଗୋଟେ ଦୋଳି ଲଗେଇଛନ୍ତି।
ହଁ କି।
କଇଥିଲି ବୋଲି ମୁଁ କହିଲି ଆଉ ବାପା ଆଉ ଯୋଉ ମୁଁ ପୁରା କେବେ ଠାରୁ କହିଲିଣି ଆମର ଦୋଳି ଲାଗିବ ଦୋଳି ଲାଗିବ କହିଥିଲି ସେଉଠୁ ଆମ ସେଇ ଯୋଉ ଆମ୍ବ ଗଛ ଆଉ ପଣସ ଗଛ ଦିଟା ଲାଗୁଥିଲା ସେଇ ଯୋଉ ମଝିରେ କଣ କରିଚନ୍ତି ନା ଦୋଳି ଲଗେଇଛନ୍ତି ବାଉଁଶ ବାନ୍ଧିକି।
କଉ ଥିରେ ଏଇ ଯୋଉ ପଟା ଦୋଳି?
ନା ନା ପଟା ଦୋଳି ନୁହଁ ଯୋଉ ଖାଲି ଦଉଡିରେ ଆଉ ଆମେ ଆମେ ତାକୁ ଭାବିଛୁ ଫୁଲ ଫୁଲ ଲଗେଇକି ଯୋଉ ଆର୍ଟିଫିସିଆଲ ଫୁଲ ଫୁଲ ଲଗେଇକି ଟିକେ ଇଏ କରିଦବୁ ଡେକୋରେଟ କରିଦେବୁ କରିକି ଝୁଲିବୁ। ହଁ ବା। ପୁରା କେ ନିଜେ ପୁଣି ସବୁ ସେ ଗଛ ପଛ ଉପରେ ଚଢି ପୁରା ମଜବୁତିଆ କରିକି ବାନ୍ଧି ବୁନ୍ଧି ପୁରା ବନେଇ ଦେଇଚନ୍ତି।
ହଁ ଯା
ସେଉଠୁ ମା କହୁଚି ମା କହୁଚି ଆଉ ଉ ସେ ଝିଅ ସେ ବଡ଼ ଝିଅ କହିଥିଲା ବୋଲି ତାକୁ ଲାଗି ପାତିକି ସେ ଦୋଳିକୁ ବନେଇଚି ଆଉ ସେଇ ବଡ ଝିଅ ଦେଖିଲା ଆଳକୁ ସବୁ ଆଉ କିଛି ଦିନ ପରେ ସବୁ କିଏ କୁଆଡେ ପଳେଇବେ। ଆଉ ତାଙ୍କରି ମାନଙ୍କ ପାଇଁ ଯା ପାରୁଚି କରୁଚି।
ହଁ ଆଉ ଝିଅ ମାନଙ୍କ ପାଇଁ କରିବେନି ଆଉ କାହା ପାଇଁ କରିବେ ଇଁ ହିଁ ହିଁ କି କଥା। ଆଉ କେତେ ବଢିଆ ଲାଗିବ ରଜଟା ଏଥର।
ସେଇଆ ବା ମାନେ ଆଉ ମୁଁ ତ ଆଉ କୁଆଡେ ଯିବିନି। ହଁ ମୁଁ ତ ଆଉ କୁଆଡେ ଯିବିନି ମୁଁ ଖାଲି ସେଇଠି ସବୁ ଫଟ ଫଟ ଉଠେଇବି। ହୁଁ ହୁଁ ହୁଁ ସବୁ ହୁଁ ହୁଁ ହୁଁ ଅଳଦା ଫଳତା ଲଗେଇକି ପୁରା ରେଡି ଆଉ କଣ।
ହଁଅଁ।
ଆଉ ମମିକୁ ମମି କହିଲା ମୁଁ ଏଥର କିଛି କରିବିନି ଯଉଭଳିଆ ଗରମ ହଉଚି କିଛି ପିଠା ମିଠା କି ଛି ମୋର ଦରକାର ନାହିଁ ଭାଇ ଆଉ ସେଇ ଯାହା ହବ ସେଇ ରୁଟି ଫୁଟି ସେଇଆକୁ ସବୁ କରିକି ଖାଇ ଦେବା ଆଉ। କିଛି ସେଗୁଡା ପିଠା ମିଠା କିଛି କରିଆନି।
କାହିଁକି ମମି ପିଠା କରେନି?
କରେ ଏଇ ଯଉ ଗରମ ପାଇଁ ସେ ମନା କରୁଚି କିଛି କରିବନି ଆଉ।
ହଁ ହଁ ଅଁ।
ଆଉ ଦେଖୀଆ ଗୁନୁ ତାର ତ ଲଗଉଚି ଯୋଉ ଆସିବେକି ବଡ ମାଉସି ହେରିକା ସତରେ ଆସିବେ।
ହଁ ହଁ ଆସିବେ ସେମାନେ ଅଁ। ମାଉ ମାଉସୀ ମଉସ ସା ହଁ ଚାରି ଦିନ ରଜକୁ ଯେହେତୁ ଆସିବେ ଚାରି ଦିନ ତ ରହିବେ ନିହାତି ବୋଧେ।
ହୁଁ ହୁଁ ଆଉ ଯୋଉ ଯିବା କଥା ସେଠିକି ଯିବା ଆଉ କହୁଥିଲା ବୁନୁ ଯଉଠିକି କହୁଥିଲା ଯିବା କଥା ସେଠିକି ବି ଯିବ?
ନା ନା ସେଇଠିକି ଯିବା କଥା ହେଇଥିଲେ ମୁଁ ତତେ କହିନଥାନ୍ତି। ହଁ ମୁଁ ତତେ କହିନଥାନ୍ତି ସିଏ ଖାଲି ଲଗଉଚି ଯିବା ପାଇଁ ହେଲା ଏ ଯଉ ଖରା ଗରମରେ କିଏ ଯିବ। ଗରମ ଟିକେ କମିଲେ କୁଆଡେ ଗୋଟେ ଯିବାକୁ
ହଁ ଆଉ ଟିକେ ଗରମ କମିଲେ ଭଲ ଲାଗିବ ଯିବା ପାଇଁ।
ହଁ ଏବେ ଯଉ ଗରମ କଉଠି ବି ମଣିଷ ଟିକେ ବୁଲାବୁଲି କରିପାରିବନି।
ହଁ ଆଉ ଟିକେ ଗରମ କମିଦେଲେ କଣ ହବ ନା ମାନେ ଆରାମ ସ ସେ ଯଉ ଆମେ ଯାଇକି ସମୁଦ୍ରରେ ଗାଧା ଗାଧି ବି କରିପାରିବା ଆଉ ହେଲେ ବି ମାନେ ମଜା ବି ଲାଗିବ ଆଉ ଯଉ ଗରମରେ ଅଧିକ ବି ଗାଧେଇ ହବନି ସି ତରେ ଅଧିକ ବି ଗାଧେଇ ହବନି ମଝି ମଝିଆ ଠିକ୍।
ହଁ ଫାଷ୍ଟ ଯେତିକି ଗରମ ହଉଥିଲା ମଝିରେ ବହୁତ ଅଧିକ ଏବେ ଟିକେ ଗରମ କମିଚି ଏଇ ବର୍ଷା ହେଇି
କମି ଯାଇଚି ହଁ ଵର୍ଷା ହଉ ଚାରିଟା ବେଳେ ହେଇଗଲା ଟିକେ ବର୍ଷା ଚାନ୍ଦି ଉଠଉଛି ସେଇଥିପାଇଁ
ହଁ ହଁ ହଁ।
ସେଇଥିପାଇଁ ଟିକେ ଭଲ ଲାଗୁଛି ଆଉ ମାନେ କଣ କହିଲ ମାନେ ରାତିରେ ଟିକେ ଆରାମ ଶୋଇହଉଛି। ମୁଁ ସେ ଯୋଉ ମଝିରେ ଯୋଉ ଗରମ ହଉଥିଲା ମାନେ ରାତିରୁ ଯୋଉ ଶୋଇଇ ହେଲାନି ଖାଲି ସପ ବିଛେଇ କି ଯାଇକି ତଳ ଘରେ ଶୋଇଲି ଆଉ କଣ କରିବି।
ଅଁ ହଁ ଉପର ଘରଟା ତ ବହୁତ ଗରମ ହଉଥିବ।
ହ ଭଲୋ ମା ଝରକା ଖୋଲିଲା ବେଳକୁ ବି ସେ ଥ ଇଏ ଲାଗୁନି
ଛୁଆ ଝିଅ ଶୋଉଚି ନା ଉପରେ ନା ତଳେ ଶୋଉଚି।
ସିଏ ଗରମ ଦିନ ହେଲା ଦିନ ଠାରୁ ସିଏ ତଳେ। ଇଏ ଜମା ମାରି ପକେଇଲେ। ମୁଁ ଏକା ଶୋଉଛି ମତେ ମାନେ କଣ କହିଲ ଶୋଇପାରେ ଜମା ମୁଁ ତଳେ ଶୋଇପାରେ ନା ମତେ ନିଦ ହବନି ତଳେ ତଳେ ମାନେ ଖାଲି ସପ ପକେଇକି। ଆଉ କଣ ଶାଢୀ ଫାଡି ପକେଇକି ଶୋଇଲେ ବି ମୋ ଗୋଟେ ଅଭ୍ୟାସ ବିଛଣା ମାନେ ଖଟ ଉପରେ ଶୋଇବା ଗୋଟେ ଅଭ୍ୟାସ। ଚୁନା ମୁଁ ସେଥିପାଇଁ ଜମା ତଳେ ଶୋଇପାରେ ନା ମତେ ମେ ଖାଲି ଗୋଟେ କେମିତି କେମତି ଲାଗିବ ମୋ ଛକ ଛକ୍ ଲାଗିବ ଗୋଡ ପାଖରେ ବୋଲେ ମୋ ପାଖରେ କି ଅଛି ହାତ ପାଖରେ କିଏ ଏମିତି ସବୁ ଲାଗେ ଛକଛକ୍ ଲାଗେ। ସେଇଟା ଗୋଟେ ଅଭ୍ୟାସ ହେଇଗଲାଣି ମୁଁ ଜମା ତଳେ ଶୋଇପାରିବିନି ନିଦ ତ ହବନି ତୋଟାଲି ଆଉ। ଏତେ ଗରମରେ ପଛେ ଝାଳର ବୁଢି ଯିବି ପଛେ ଉପରେ ଶୋଇବି। ଆଉ ଆଉ ଗୋଟେ କଣ କହୁଥିଲି କହିଲ ଭୁଲିଗଲି ପ୍ରେଥ ଗଲି ଆଉ ଛାଡ ଭୁଲିଗଲି ହେଁ ହଉ ହଉ। କୁହ ତମେ ଏଁ ଯୋଉ କଣ କୁହନି କହୁଥିଲି ହଁ ହଁ ମନେ ପଇଲା। ତମେ ସେ ଯୋଉ ଶାଢୀ ଟା ବନେଇଥିଲ ତାର ବ୍ଲାଉଜ ବନେଇଲ ନା।
ହଁ ବ୍ଲାଉଜ ବନେଇବାକୁ ଦେଇଛନ୍ତି ମଉସା ଆଣିବେ ଏଇ ରଜ ଆଗରୁ ନେଇ ଆଣିବେ।
ହଁ ରଜ ଟିକେ ନାଇକି ଫଟୋ ଫଟ ଫଟୋ ସୁଟ କରିଦବ ଉଠେଇକି ରଜ ବେଳକୁ କମି ଯାଇ ଥିବ ଯେ ଖରା ଗରମ କମିଯାଇ
ହଁ ଟିକେ କମିଥିବ ଟିକେ ଯେତେ ଜୋର ଗରମ ହଉଥିଲା ଅମ୍ କମିଗଲାଣି। ଏତେ ହଁ।
ଗରମ ଟା କଣ ପାଇଁ ସ ହୋ ପୁରା ହେଲା କି ଗୋଟେ ସଡନ ହେଲା।
ହଁ ହଁ ଆଉ ପ୍ରବଳ ବି ଗରମ ପକେଇଦେଲା।
ହଁ ଯେ ସେଇ ବା ସଡନ ହେଲା ଏକାଥର ପୁରା ହାଇ ଲିମିଟ ରେ ପକେଇ ମାନେ ଟେମ୍ପରେଚର ଠିକ୍ ଅଛି ଯୋଉ ହ୍ୟୁମିଡିଟିଟା। ଟେମ୍ପରେଚର ତ ଏତିକି ଆର ବର୍ଷ ବି ଥିଲା। ସେ ହ୍ୟୁମିଡିଟି ପାଇଁ ଯୋଉ ହାତ ଗୋଡ଼ ଗୁଡ଼ା କେମିତି ଅଠାଳିଆ ଅଠାଳିଆ ଲାଗିଲା ଲୋ।
ହଁ ହାତ ଗୋଡ଼ ଗୁଡ଼ା ପ୍ରବଳ ଜୋର ଫାଟିଲା ଭଳିଆ ଇଆଡ଼େ ଲାଗୁଛି
ହୁଁ ଭାରି ମାନେ